ହ୍ୟାଲୋ।
ହଁ।
ହଁ।
କୁଅ।
ଆଉ ଏମିତି ଆଉ ସେଠୁ ସେ ଅ, ଆମେ ମୁଁ ଶୋଇଥିଲି। ସେଠୁ ମୁଁ ଶୋଇଲା ପରେ ସେଠୁ ସେ ତାକୁ ଲାଗିଲି ମୋ ସେ ତାକୁ ମାନେ ଏମତି ପୁରା କିଲିବିଲ୍ ଖୋଲ ତାକୁ ଲାଗିଲା କି ଝରକା ଖୋଲା ଅଛି। ଆଉ ଝର୍କା ଖୋଲାଅଛି ବୋଲି ଡେଇଁ ପଡ଼ିଛି ସେ ଝର ଝର୍କା କଲା ନାଇଁ। ସେଟା ଆମ ମୁଣ୍ଡ ଉପରେ ହୁଁ, ହୁଁ, ମୁଣ୍ଡ ଉପରେ ପଡ଼ିକି ପୁରା ସେଯେ ଛାଟି ଛୁଟି ହେଇଚି ନଖଟ ମୁଣ୍ଡରେ ବାଜି ଯାଇଚି ବ୍ଲଡ଼ଟି ବାହାରିଚି ହେଟୁ ମତେ ତ ମାନେ ଇଞ୍ଜେକ୍ସନ ନବାକୁ ଭାରି ଡର ମୁଁ କଣ କରୁଚି ଟିଟାନାଷ୍ଟ ନେଇଗଲି ଟିଟାନାଷ୍ଟ ନେଇକି ମୁଁ ଗଲା ସମସ୍ତଙ୍କୁ ଭେରାଇ ଭେରାଇ ଲେଖା ଦି ଦିନ ହେଇଗଲା ଦି ଦିନ ହେଇଗଲା। ମୁଁ ସମସ୍ତଙ୍କୁ ଭେରାଇ ଭେରାଇ ଲାଗି ପଚାରୁଚି କି ଏମିତି ଏମିତି ହେଇଚି ଇଞ୍ଜେକ୍ସନ ନବାକୁ ପଡ଼ିବ ନା ନାଇଁ। ହେଲା ଡର ବା ଡର ବୋଲିକି ମୁଁ ମାନେ ସମସ୍ତଙ୍କୁ ପଚାରିକି ବୁଝିଦେଲି ନ ନେଲେ ଚଳିବ ମୁଁ ନେବିନି। ହେଲା ମୁଁ ସେମିତି ଫେରେ ପଚାରୁଚି ଦି ଦିନ ସମସ୍ତେ ପ୍ରାୟ କହିଲେ ନା ନିଅ ନା ନେଇଯାଅ ଆଉ। ନେଇଯାଅ ବୋଲି ସେଠୁ ସମସ୍ତେ କହିଲେ ନେଇଁ ଯାଅ ମୁଁ ହେଟୁ ଗଲି। ମେଡିକାଲ୍ ଗଲି ମେଡିକାଲ୍ ଯାଇଚି ହେଟୁ ଡକ୍ଟରଙ୍କୁ ଯେତେଳେ କହିଲି ଆଉ ଡକ୍ଟର ତୋରକୁ ତ ମିଛ କଥା କହିହବନି ନା। ତାକୁ କହିଲି ଏତିକି ଦିନ ହେଲାଣି କାମୁଡ଼ିଚି ଏମିତି ଏମିତି ହେଇଚି ମତେ ସମସ୍ତ ଆଗରେ ଯୋଉ ପାଟି କଲା ସେ
ହଁ।
ହେଲା ପାର୍ଟି କଲା ଏକାଥରେ ମୁଁ ସମସ୍ତ ଆଗରେ ପୁରା ଚୁପ୍ କଣ କହିବି। ଆଉ ଉମ ମାନେ ହ ଇଏ ମୁଁ କଣ କରିବି ମତେ ତ ଇଞ୍ଜେସନ ସହଯରେ ପ୍ରବଳ ଡର ମୁଁ ଛୁଞ୍ଚି ଦେଖିଲେ ମୋର ମାନେ
ହଁ ହା ନା ଜଣଙ୍କୁ ଡର ଲାଗେ ବହୁତ। ଇଞ୍ଜେକ୍ସନ ମୁଁ ମେଡ଼ିସିନ୍ ଜନ୍ ଜନ୍ ଖାଇବେନି।
ହଁ ମେଡ଼ିସିନ୍ ଜଣେ ଜଣେ ଖାଇବେନି ମୁଁ କହିନି ମତେ ତ ଡର ଲାଗିଲା। ମୁଁ ସେଠୁ ଏମିତି କରିକି ସୋଦା ଖାଇକି ସେଠୁ ବାଧ୍ୟ ହେଇ ଇଞ୍ଜେକ୍ସନ ଏକାଥରେ ଚାରି ଚାରିଥର ଚାରିଟା ଇଞ୍ଜେକ୍ସନ
ହଁ ହୁ ଯାହୋଉ। ହୁ ତମର କମି ଯାଇଥିବ ନାକି। କ୍ୟାନେସ୍ ଫାରସ୍ ଫାଷ୍ଟ ଦେଇଦିଏ।
ଫାଷ୍ଟ ଟିଟାନେସ୍ ନେଇକି ତାପରେ ଉ ମାନେ ଇଏ ହଉ ଯୋଉ ଆମର ଅମ୍ ହଁ ହୁଁ ହୁଁ ହଁ।
ହଁ।
ଏସବୁ ଆଉ। ଆଉ କଣ। ଏମତି ସବୁ ଆଉ ଆଜି ପୁଣି ଗୁରୁବାର ଆଯି କଣ ହେଇଚି।
ତମ ପିଲାଦିନ କଥା କିଛି କୁହ ଛୋଟବେଳର କଥା।
ଛୋଟ ବେଳ କଥା କଣ ଛୋଟ ବେଳ ଛୋଟବେଳେ ଯେମିତି ସେମିତି ସମସ୍ତଙ୍କ ଛୋଟବେଳେ ଯେମିତି ସେଇଭଳି ସେଇଭଳିଆ ହୁ ସ୍କୁଲ ଯିବା ଆସିବା ଖାଇବା ଟିଉସନ ଯିବା ଏଇଆ ଆଉ କଣ
ବୁଲିବା କି ସାଙ୍ଗ ମାନଙ୍କ ସହିତ ସାଙ୍ଗମାନେ ଏବେ ସ୍କୁଲ ସାଙ୍ଗମାନେ କଥାବାର୍ତ୍ତା କରୁଛନ୍ତି ନା?
ହଁ ସେଇଭଳି ଆଉ ସେମିତି ସେ ମାନେ ଅଁ ଯୋଉ ଫୋନରେ ନହେଲେ ମେସେଜ ରେ ଆଁ ଏନ୍ତରେ ମାନେ କଥାବାର୍ତ୍ତା ଚାଲିଛି ଆଉ ଆଉ ସମସ୍ତ ସ୍କୁଲ ବେଳେ ମଜା ସିଏ ହଉ ଯୋଉଟା ଅଲଗା ଏବେ କଣ ଏବେ କିଛି ନା ଏକୁଟିଆ ସେତେବେଳେ ତାଉ ସାଙ୍ଗ ଥିଲା ଇଏ ଥିଲେ ଭଲ ଲାଗୁଥିଲେ ଏବେ ମୁଣ୍ଡରେ ଦୁନିଆ ପ୍ରକାର ଚିନ୍ତା।
ହଁ ଅଧେ ସାଙ୍ଗ ଏବେ ତମର ବାହାହେଇ ସାରିବେନି ନା
ହଁ ହଁ ହେଇସାରିଲେଣି ସାଙ୍ଗ ପୁଅ ଝିଅ ଆଉ ହ ଭଏ ସ ହୁଁ ଆଉ ଏମତି ଆଉ। ତମର ତମ ପିଲାଦିନ?
ମୋର କଣ? ଆମର ସେ ସ୍କୁଲ ଯିବି ଆସିବି ଖାଇମି ପିଇବୁ ପୁଣି ବୁଲିବୁ ଖେଳିବୁ ସବୁ। ଆମର ସବୁ ଯୋଉ ଗୋଟେ ଆମର ଅଛି ପଡିଆ ଭଳିଆ ଗୋଟେ। ସିଏ ଆମ ସ୍କୁଲ ପାଖ ଆମ ଘର ପାଖରେ ସ୍କୁଲ। ପଡ଼ିଆ ଭଳିଆ ଅଛି ସବୁ ସେଇଠିକି ଜୀମୁଁ। ଖେଳିବୁ ଚାରିଟାବେଳୁଆ ଆସିମୁଁ ଘରକୁ ପୁଣି ଖାଇବୁ। ହଁ।
ସବ ଫୁଲ୍ ମଜା। ଆଉ ଗାଁ ମଜା ଗାଁ ମଜାରେ ବହୁତ ମାନେ ଗାଁ ର ଗୋଟେ ଅଲଗା ମାନେ ଭାଇ।
ହଁ। ଗାଁ ରେ ତ ବହୁତ ଭଲ ଲାଗିବ ସବୁ ମାନେ ମାନେ ଇଏ ଲୋକ ଆଉ। ଛୋଟ ବେଳ ସବୁ ଦେଖି ଦେଖି ଆସିଥିବୁ ସବୁ।
ସମେ ସାଙ୍ଗ ଥିବେ ତମେମାନେ ପୁରା ଛୋଟରୁ ସାଙ୍ଗ ହେଇଥିବେ ବଡ ଯାଏ। ମାନେ ବାହାହେଲା ପରେ ତେମେମାନେ କଣ୍ଟାକ୍ଟ।
ହଁ ହଁ ଏମିତି ଆଉ।
ସନ୍ଧ୍ୟା ହେଲାଣି ସନ୍ଧ୍ୟା ଦିଆ ହେଲା
ହଁ।
ସନ୍ଧ୍ୟା ଦିଅ ପୂଜା କର ଠାକୁର ଘରେ।
ହଁ। ସେତେବେଳେ ମୁଁ ସବୁବେଳେ କରେ ନା ଯେତେବେଳେ ଅସୁବିଧା ହେଇଥାଏ। ସରି ସେମିତି ଆଉ। କରେ ଆଉ ଆମ ଯେତେବେଳେ କଣ ଥାଏ। ଲେଟ୍ ହୁଏ ଠାକୁର ପୂଜା ମୁଁ କରିଦିଏ ଆଉ। ଆଗୁରୁ ଯେତେବେଳେ ମାନେ ମୁଁ ଯେବେଳେ ଛୋଟ ଟା ହେଇଥିଲି। ମୋ ଜେଜେମା ଯିଏ। ତାର ଏବେ ଦେହ ଖରାପ ହଉଛି ସେ ତ ବେଡରୁ ଉଟୁନାହାନ୍ତି। ନହେଲେ ସେ ପୁରା ସକାଳୁ ଉଠିକି
ପୁରା ବହୁତ ମାନେ ସକାଳୁ ଚାରିଟା ରାତିରୁ ଠିକ୍ ସେ ପୁରା ଠାକୁର ପୂଜା କରିବେ ସାତଟା ପର୍ଯ୍ୟନ୍ତ। ଏବେ ଦେହ ଖରାପେ ଆଉ ବେଶୀ
ହଁ। ସେ ଜଣେ ଜଣେ ମାନେ ତା ଇ।
ଏ ବହୁତ ହଁ ଏଇ ଯୋଉ ସବୁ ଅଚ୍ୟୁତାନନ୍ଦ ନା କଣ ଏମିତି ଯୋଉଟି ଠାକୁର ସେ ତାଙ୍କ ଦୀକ୍ଷା ନେଇଥିଲେ। ସିଏ ପୁରା ହେଇଲୋ ସେ ପୁଣି ଝଗଡ଼ା ଆବାଜ। ଆ ଜଉଡା ହୋଉ। କିଏ ଝଗଡ଼ା କରୁଚି ମଝିଆ ମା ମଝିଆ ମା? ଆ ସେ ଦେଖୁନ ବା ସେଇଆବା। କାମ କଲେ ଦି ତିନରେ ଆଣିବ କାମ ଘରେବ କାମ କର। ହଁ। ଏଇ ଗାଁ ରାସ୍ତା କାମ ହବ ବୋଲି କୋଉଠି ପୁରା ଯୋଉଠି ଛୁଆ ସବୁ ଖେଳନ୍ତି। ଗୋଟେ ଫାଙ୍କା ଜାଗା ଅଛି। ସେଇଠି ଆଣିକି ଚିପ୍ସ କହିବୁ ଗୋଟେ ମେଞ୍ଚେ ଆଣିକି ଗୋଟେ ଟ୍ରକରେ ଆଣିକି ଇଏ କରି ଚନ୍ତି ଢାଳିଛନ୍ତି ସେଇଠି ମୁଁ ଯୋଉ ମଝିଆଁ ଜେଜେଙ୍କ ତାଙ୍କ ନାତି ସିଏ ଖେଳୁଥିଲା ଏଇ ପଡିକି ତା ମୁଣ୍ଡ ଫାଟିଗଲା। ସେଇଆବା କଣ କହିବୁ ଏସ ଝଗଡା ଲାଗିବେ ଦୁନିଆ।
ହୁଁ।
ହ
ତମ ଗାଁରେ ଗାଁ ରେ ସବୁ ମଉସମ ଅଧିକା ହୁଏ? ରଜ ମହୋତ୍ସବ ଟିକେ ହୁଏ।
ହଁ ଆମ ସେପଟ ଗାଁରେ ମାନେ କଣ କୁହନି ଆମ ଆମ ଗାଁରେ ନୁହଁ ଆମ୍ ଆମ ଘର ପାଖରେ ମାନେ ଘରଠୁ ହବ ବୋଧେ ଦି ତିନି କିଲୋମିଟର ସେଇଠି ହୁଏ। ରଜ ମହୋତ୍ସବ ସବୁ ଦୋଳି ମେଞ୍ଚେ ଲାଗେ। ହୁଁ ଇଏ ସବୁ ହୁଏ ସବୁ। ପ୍ରୋଗ୍ରାମ ସବୁ ହୁଏ। ସବୁ ଆସନ୍ତି ସିଆଡୁ ସବୁ
ନଥାଏ ହୁଏ ତ ସବୁ ପ୍ରୋଗ୍ରାମ ହଉଛି
ହଁ ନାଚ ଗୀତ ହୁଏ ଏସବୁ ଆଉ।
ଖେଳେ ହ କମ୍ପିସନ ଘ ହଉବ ଆଉ
କଣ କହିଲ?
ଆମର ଇଆଡେ ତ ରଜ ମହୋତ୍ସବ ହେଇଥିଲା। ଥିଲା ଉ ଯୋଉ ରଜ ମହୋତ୍ସବରେ ମୁଁ ଥରେ ନେଇଥିଲି ପାଗ ଆମର ଛୁଟି ସେଇଥିରେ ନେଇଥିଲି ଥାର୍ଡ ହେଇଥିଲି ଥରେ ନେଇଥିଲି।
ହଁ।
ଭଲ ମାନେ ଭଲ ଲାଗେ ପକା ହେ ତ ଝୋଟି କରିକି ଝୋଟି ଚିତା ପକାଏ। ତମକୁ ସେ ଝୁଟି ଚିତା ପକେଇ
ହଁ ହଁ।
ଆଉ ହୋଉ
ହଉ ଦେହ ସବୁ ଭଲ ଅଛି ଦେହ
ହଁ ଦେହ ପା ତ ସେ ସେମତି ଭଗବାନଙ୍କ ଦେହ ଦୟାରୁ ସବୁ ଭଲ ଅଛି।
ହୁଁ।
ହ ଭଲ ଆଉ।
ହଁ। ତମେ ଯୋଉ
କଣ ହେଇଚି?
ତ ତମେ ତ ଯୋଉ ମା ବାପା ତମ ପାଖରେ ଅଛନ୍ତି ନା ନା? ତମେ ଅଲଗା ରହୁଛ?
ନା ନା
ଘରେ ଅଛ ନା
ହଁଁ ଘରେ
ଓହୋ।
ହଉ ତମେ ଠାକୁର ଫାକୁର ପୂଜା କର ବୋଧେ ସବୁବେଳେ ନା
ହୁଁ।
ଆଉ ତମ ଭାଗବତ ଫାଗବତ ପଢ ନା?
ହଁ ପଢେ ଭାଗବତ ପଢେ ହନୁମାନ ଚାଳିଶା ପଢେ। ହୁଁ
ଓହୋ।
ସେଓ
ହଁ। ଆଉ।
ଆଉ ସବୁ କଣ କୁହ ତମର ସବୁ କିଏ ବେଷ୍ଟ ଫ୍ରେଣ୍ଡ କିଏ ଅଛନ୍ତି?
ହଁ ହୁଁ ଅଛନ୍ତି ଦି ଜଣ ଆଉ ଜଣେ ଟିକେ ଅଧିକ କ୍ଲୋଜ୍ ଆଉ ଜଣେ କିଏ ଟିକେ ଅଛି ମାନେ ବାହାରେ ଦୂରରେ ଅଛି ଆଉ ସିଏ ଗାଁରେ ରହୁନି ଆମେ ଟିକେ ଦି ଜଣ ବେଶୀ ବୁଲୁ ଆଉ ତିନି ଜଣ ଅଛୁ ତିନି ଜଣ ବୁଲୁ ହେଲେ ସିଏ ସିଏ ତ ବାହାରେ ରହୁଛି ଆଉ କାମ କରୁଛି ସିଏ ଏବେ ଆସୁନି ବେଶୀ ଗାଁ କୁ ଯେତେବେଳେ ଆସେ ଯାଁଉ ବୁଲିବାକୁ ଆଉ ଯିଏ ଗାାରେ ଅଛି ତାର ମୋର ଟିକେ ବେଶୀ ବୁଲୁ ଆଉ ସେତେବେଳେ ଯୋଉଠି ଦରକାର ପଟେ ଯାଉ ବୁଲୁ ଟିକେ ଆଉ ଏୟା।
ହଁ।
ହଁ। ଆଉ।
ରଥ ଯାତା ତମର ବୁଲ ନା ରଥ ତମେ ସେ ଟଣା ହୁଏ ନା ରଥ
ରଥ?
ହୁଁ।
ହଁ ସେ ତମର ସେପଟେ ହୁଏ?
ହଁ ଆମ ଗାଁ ରେ ରଥ ଟଣା ହୁଏ। ଏ ଗୋଟେ ବଡ ପୁରା ବଡ ରଥରେ ଗୋଟେ ରଥ ରେ ବଡ ରଥ ରଇକି ସେଇଥିରେ ତିନି ଠାକୁର ରୁହନ୍ତି।
ଆମର ଏଠି ବଲଦେବ ଯିଉ ବଲଦେବ ଯିଉ ରଥ ଟାଣା ହୁଏ। ସବୁଠୁ ବଡ ରଥ ବଳଦେବ ମନ୍ଦିର।
ଓହୋ ବଲଦେବ ଯିଉ।
ହୁଁ।
ହଁ ହଁ। ଯାାଉ ସେଠିକି ବୋଧେ ନା।
ହଁ। ଯାଅ ସେଠି ଆସେ